ଲୋ ହ୍ୟାଲୋ।
ହାଲୋ।
ହାଲୋ କଁ କରୁଚ?
ଏଇ ଆକୁ ଟିକେ ପାଠ ପଢଉଥିଲି ଆଉ। ହାଲୋ
ପୁଅକୁ ନା ଝିଅକୁ।
ପୁଅ ପୁଅ ମୋର।
ପୁଅ ତୁମର?
ହଁ ହୁଁ ତମର କଣ?
ଆଉ ରୋଷେଇବାସ କେତେବେଳୁ କରିବ ଧୂପ ଦେଇ ସାରିମୋର ଝିଅ ଟେ ଖାଲି।
ରୋଷ ରୋଷେଇ କେତେବେଳକୁ ଷ୍ଟାଟ ହଁ ପଡିଲାଣି ମୋ ଝିଅ ଫାଇଭ କ୍ଲାସ ପଢିଲାଣି।
ଆଚ୍ଛା ଆଛା ରୋଷେଇବାସ ତ ହେଇନାହିଁ ହବ ଆଉ ଟିକେ ପରେ ଆଉ।
ବର୍ଷା କେମିତି?
ବର୍ଷା ତ ଜୋରରେ ପକେଇଚି ବର୍ଷା ପବନ ଘଡଘଡି ବିଜୁଳି ସବୁ ମାରିଛି ଆଜି।
ନାଇଁ ଆମ ଆଡେ ଆସିଛି ଜମା
ଏ ଏ
ଆମର ସେଇଥିଲାଗି ବର୍ଷା ସେକା ସେ ଆମର ରୋଷେଇ ସଇଲାଣି ପ୍ରାୟେ।
ଓହୋ ତମର ଜଲଦି ରୋଷେଇ କରିଦିଅ ନା ଏମିତି ଆଜି ବର୍ଷା ହଉଛି ବୋଲିିକି?
ନାଇଁ ଆଜି ବର୍ଷା ସକା ସେ ଆମର ଗ୍ୟାସ୍ ସକାଳେ ସରିଯାଇଛି ତ।
ଓ ହୋ।
ହଁ ଗ୍ୟାସ ସରିଯାଇଛି ଚୁଲିରେ ଅଛି କା ହଁ କାଲି ଗ୍ୟାସ ଆସିବ। ତେଣୁ କରିକି ଆଜି ରବିବାର ଥିଲା ଚଞ୍ଚଳ ସାରିବେଲୁ ନହେଲେ ରାତିକି ହଇରାଣ ହଉ ହଁ।
ହଁ।
ସବୁ ସାରିଦେଇଛୁ।
କଣ ରୁଟି ନା ଭାତ ରାତିରେ ଖାଅ?
ଦିଇଟା କ ବାପାଙ୍କୁ ଡାଇବେଟିସ୍ ସେ ଖାଇବେନି ସେ ରୁଟି ଖାଇବେ ଭାତ ଖାଇବେ।
ଆଉ ରାତିରେ ଆଜି ଆଇଁଷ କଣ?
ଆଇଁଷ ଦିନରେ ହେଇଥିଲା ମାଛ ତରକାରୀ ହେଇଥିଲା ଆଉ ଏବେ ଚିଙ୍ଗୁ ସେ ଆଣିଚନ୍ତି ହବ ପୋଇ ପଡିକି ଆଉ।
ଓଁ ହଁ ଆଉ ରଜ
ହଁ ନା ରଜକୁ ତ ଯାଏ ନାଇ ବା କୁଆଡେ ଯାଉଛି ଖରା କେମିତିଆ ହଉଛି ଗରମ ହଉନି କି।
ହୁଁ ତଥାପି ପାଗ ଥଣ୍ଡା ପଡିଗଲାଣି ବର୍ଷା ସେକା ସେ।
ହଁ ଏମିତି ତ ତଥାପି ତ ବେଳେ ବେଳେ ଯଦି ଖରା ହଉ କି ତାହେଲେ ହି ଘରୁ ବି ବାହାର କରିଦ
ଦି ପର ଟାଇମ ଟା ଗରମ ହଉଚେ।
ହଁ ହଁ।
ଦିପର ଟା ନା ପ୍ରବଳ ଗରମ ହଉଚି।
ହଁ ବା। ଆଉ ଏ ଅଛି ତ କଣ ହଉଚି ଦେଖିବା ଆଉ ଆଙ୍କର ଯଦି ଛୁଟି ଥିବ ଯିବୁ ନହେଲେ ନାହିଁ। ଆଉ ରଜ ସପିଙ୍ଗ ହେରିଆ କରିସାଇଲଣି? ହଁ ନାଇ ଇଏ ତ ମୋ ପୁଅ ପା ଅଢେଇ ମାନେ ଦି ବର୍ଷ ଆଠ ମାସେ।
ହଁ ହୋ।
ନାଇଁ ସ୍କୁଲ ଆଜ୍ଞା ଯାଇନି।
ହଁ ହଁ ହେଇଥିଲାଗି ଆଉ ଯେତେବେଳେ ପାଇବ ସେତେବେଳେ ଯାଇପାରିବ। ଆମ ପିଲା ପାଠ ପଢିଲେ ନା ଆଉ ସ୍କୁଲ ଫିଠିଲା ପରେ ଆଉ ଯାଇ ହବନି
ହଁ ରାଜ ପରେ ସ୍କୁଲ
ଫିଟିଯିବ ଆଉ କୁଆଡେ ଯିବା। ତେଣୁ କରିକି ରଜ ଭିତରେ ଯାହା ସବୁ ବୁଲାବୁଲି ଯାହା ସାର ରଜ ଚାରି ଦିନରେ ଛୁଆଙ୍କର ଫୁଲ ଷ୍ଟାର୍ଟ। ଆଉ ରଜ ରେ ସବୁ କିଣା କିଣି?
ହଁ
ରଜରେ ମୋ ଝିଅର ସବୁ କିଣା ସିଲାଣି ଖାଲି ଡ୍ରେସ ଟା ପାଖି ଅଛି ତା ବାବା କ ତ ଆଣିବେ ଆଉ। ତାପରେ ଟେସନାରୀ ଜିନିଷଭ ମା ମା ଯ ସେ କିିନି ସାରିଲଣି ସୁ।
ଅଁ ହଁ ଝିଅ ମାନେ ତ ରଜରେ କଣ ଆମେ ସଜା ହବ ଝିଅ ମାନେ ତ ସଜ ହବ ନା।
ହଁ
କଣ ଆମର ସଜ
ନାଇଁ ରଜ ପାଇଁ ଆମ ମା ସବୁ ଜିନିଷ ମୋ ଝିଅ ପାଇଁ ସବୁ କିଣ ଆଣି ଦଉଛନ୍ତି।
ହଁ ହଁ
ହଁ ସେ ସବୁ ଆଣି ସାରିଲାଣି ଖାଲି ରୋଜକୁ ଆଉ ଡ୍ରେସ ଯେତିକି ଆସିବ ଆଉ।
ହଁ ଡ୍ରେସ ତା ପସନ୍ଦରେ ଆଣେ ନା ତମ ପସନ୍ଦ?
ସେଠି ଜୀବନା ପୁରା ମୋଟା ଆମ ଝିଅ ପୁରା ମୋଟା ଟାଇପ ର।
ଓହୋ
ତାକୁ ନ ନେଲେ ତମେ ଡ୍ରେସ ଆଣିପାରିବନି।
ହଁ ହ
ବେଶ ହେଲଦି ଆଉ ମାନେ ନର୍ମାଲି ଆମେ ବେଶୀ ମାନେ ପତରା କହିବୁନି କିନ୍ତୁ ବେଶୀା ପୁରା ବି ମୋଟା କହିବୁନି। କିନ୍ତୁ ଯାହାହଲେ ବି ତାକୁ ନେଲେ ତୁ ଡ୍ରେସ ହଁ ତାକୁ ଡ୍ରେସ ନ ନେଲେ ତୁ ଡ୍ରେସ ଆଣିପାରିବନି।
ହଁ ସେଠି କିନ୍ତୁ ଟ୍ରାଏଲ୍ କରିବେଉ ନେଇକି ଆସିବ।
ହଁ ଆଉ ପିଲାଙ୍କର ବି ଆଜିକାଲି ସେ ପଢିଲାଣି ଆଠ ପଞ୍ଚମ କ୍ଳାସରେ ପଡିଲା ନହେଲେ ବି ତାକୁ ନ ନେଲେ ବି ସେ ଆଇଲେ ମ ଏଇ ଦର ଥିଲା ନା ମ ଏଇତିଆ ଆଇଲ ସେ ବି କହିଲାଣି ଖୋଲିକି ହଁ ହବନି ବାବା ଚାଲ ଯିବା। ତେଣୁକରି ତାକୁ ସାଙ୍ଗରେ ନେଇକି ସେ ମା ସିଏ ମୋ ସାମି ସିଏ ଯାଆନ୍ତିଆରି ସେି ତାଙ୍କର କିଣା କିିଣି କରିକି ଆଣନ୍ତିଆରି ଆଉ।
ଆଜି କାଲିକା ଛୁଆ ନା
ହଁ
ଆଉ ସେ ଆଜିକାିକା ଛୁଆ ତ ନିଜ ପସନ୍ଦରେ ହିଁ ପିନ୍ଧିବେ।
ହୁଁ
ହୁଁ ଆଉ ମୁଁ ଆମର ତ ସେ ଯାଇଥିଲୁ ଖାଲି ମୋର ଯା ଶାଢୀ ଫାଢ ଯାହା ଆଣିଛୁ। ଆଉ ମୁଁ ପୁଅର ଡ୍ରେସ ପତ୍ର କିଛି ଆସିନି। ତ ଡ୍ରେସ ଗୁରା ବି ଅଛି ଆଉ। କ କହୁଥିଲେ ତ ଆଣିବା ପାଇଁ ତା ବାବା କହୁଥିଲେ କଣ ପୁଣି କରିବେ କେ କାଣି।
ଆମର ଶାଢୀ ତାହିେ ଆମରବୁୂଆ ନୂଆ ଲଗ ମୋର ନୂଆ ଲୁଗା ହେ ମର ଭାର ମନ ପସନ୍ଦ ଅଓକ୍ଷା ଲୁଗା ପସନ୍ଦ କରେ।
ହଁ ଲୁଗା ଲୁଗା ତ ବହୁତ ଭଲ ଲାଗେ।
ମତେ ଲୁଗା ଏ ଯୋଉଟା ହଜାର ବାରଶହ ଭିତରେ ଯୋଉ ଲୁଗା ହେ ପଡିବ ମାନେ ସାଇଜ କରିକି ପିନ୍ଧିବାକୁ ମତେ ପସନ୍ଦ ଲାଗେ ମତ ଥ ଦ ଥ ପିନ୍ଧିଲା ଆଉ ନ ପିନ୍ଧିପାରିବି ମୁଁ ହେଇଁତିଆ ପେ ଆଣିବା ମତେ ଭାରି ପସନ୍ଦ ମାନେ ଶାଢ଼ୀ ଥରେ ଦି ଥର ତ। ପିନ୍ଧିକି ବାଧ୍ୟ ହେଇ କୁଆଡ଼େ ଯିବୁ କିନ୍ତୁ ହେରା ପନ୍ଧିକି ମାର୍କେଟ ଯାଇକି ଆସିବୁ ହେରି।
ନା ହଁ ହଁ ହଁ। ହଁ ଲୁଗା ଟା କିନ୍ତୁ ବହୁତ କମ୍ଫଟେବୁଲ ଲାଗେ ପିନ୍ଧିବା ପାଇଁ କି।
ହଁ ହଁ ମତେ ଲୁଗା ମତେ ଶାଢୀ ଅପେକ୍ଷା କୁଆଡେ ଗୋଟେ ଗଲା ବେଳକୁ ପିନ୍ଧିକି। ଯାଇଁ ତ ହଁ।
ଏବେ ଯୋଉ ନୂଆ ନୂଆ ସବୁ ଶାଢ଼ି ବାହାରୁଛି ତ।
ହଁ କି ମତେ କିନ୍ତୁ ପସନ୍ଦ। ମତେ ଲୁଗା ରା ବେଶୀ ପସନ୍ଦ ପିନ୍ଧଦେଲୁ ପିନ୍ଧଦେଇକି ମାକେଟ୍ ଫାକେଟ୍ ହଉ। ପଛରେ ଉଁ ପର ମୁଦେ ପିନ୍ଧିଦେଲ ସରିଲା ଆ ଏ ଶାଢୀ ଫାଢ଼ି ଗୁରା ମାର୍କେଟ ପିନ୍ଧିକି ଯିବାକୁ ଆଉ ଇଚ୍ଛା ହିଁ ହଉନି।
ହଁ ହଁ।
ତମେ ତ ଛୋଟ ପିଲା ଧରିକି ତ ବିଲକୁଲ ଇଚ୍ଛା ହଉ ନଥିବ।
ଜମା ଇଚ୍ଛା ହଉନି ତାପରେ ବି ଆମେ ଯାଇଥିଲୁ ମଝିରେ ଥରେ ପିକନିକ ଫ୍ୟାମିଲି ପିକନିକ୍ ହେଇଥିଲା। ଆଉ ଯାଇଥିଲୁ। ହଁ ମାନେ ଶାଢୀ ଯୋଉ ମୁଁ ଶାଢୀ ଟା ନେଇଥିନି ସେଇଟା ପାଟ ଟା ହେଲା। ଏ ଭଗବାନ ଏତେ ହଇରାଣ ହେଇଛି। ସେ ଶାଢୀ ମାନେ ସେ ଶାଢୀ ପିନ୍ଧିଲି ଇଆଡେ ହଁ ପା। ଇଆଡେ ତ ଖରା ଯେମିତି ହଉଛି ଆଉ କଣ ଯାଇ ଚି ଶୀ-ଶୀତ ଦିନ ହେଇଥିଲା କିନ୍ତୁ ଶୀ ଶୀତ ଦିନ ବି ଖରା ଟାଣ ହୁଏନି କି ମଝିରେ ମଝିରେ ଆଉ। ହଁ ହଁ ହଁ ସେଇ ସମୟ। ତ ଯାଇଥିଲୁ ଆଉ ତାପରେ ଏଇ ସେ ଶାଢୀ କି ପିନ୍ଧିଦେଲି ଆଉ ଯୋଉ ସିଏ ଖରା ଫରା ତାପରେ। ଛୁଆ ବୋପାଲୋ ମୁଁ କେମିତି ମାନେ ଭାବିଲୁ ଆଉ ମୁଁ କେ ମୁଁ କେମିତି ଘରେ ଯାଇ ପହଞ୍ଚିବି।
ହଁ ହଁ ହେ ହେଇଥିଲା ଡ୍ରେସ ପିନ୍ଧା ପିନ୍ଧା କରୁନୁ କି?
ନା ନା।
ଡ୍ରେସ୍ ପିନ୍ଧିଲେ ବି ଛୁଆ କୁ କ୍ଷୀର କ୍ଷୀର ଏଇନା ଖାଉଥିବେ ସେ।
ନା କ୍ଷୀର ଖାଉନି କ୍ଷୀର ଛାଡିଦେଲି କାହିଁକି ନା ମୋର କ୍ଷୀର ଟୋଟାଲି ହିଁ ହେଲାନି ଆଉ। ଇଏ ଜନମରୁ ଟୋଟାଲ ଖାଇଲାନି କ୍ଷୀର।
ହଁ ବହୁ ଚଞ୍ଚଳ ଛାଡି ଦେଇଛନ୍ତି ତାହେଲେ ଆଉ।
ହଁ ନାଇଁ ଇଏ ପା ଜନମ ରୁ ଟୋଟାଲି ଖାଇଲେନି କ୍ଷୀର ଆ ନା ଜନମରୁ ଟୋଟାଲ ଖାଇଲାନି କଣ ଯେ ଯେ ସିଯରିଙ୍ଗ ହେଲା ନା। ଇଏ କଣ କଲା ନା ଯୋଉ ଯାଇ କି ଅ ଡକ୍ଟର ତାଙ୍କୁ ବୋତଲ ଯୋଉ ଦେଇଦେଲେ ଫାର୍ଷ୍ଟ ରୁ। ସେ ସେଇ ନରମ ଜିନିଷ ଟାକୁ ହିଁ ଟାଣିଲା ଆଉ। ମୋଠୁ ଟୋଟାଲ କ୍ଷୀର ଖାଇଲାନି ଯାଇକି କେତେ ମାନସିକ କରି କେତେ। ଅ ମାନେ ଜବରଦସ୍ତି ତାକୁ ଦେଇ ଦେଇ କି ବି ତା ପାଟିରେ ପୁରେଇଲୁ ବି ସେ ଖାଇଲାନି ଖାଲି କାନ୍ଦିଲା ପ
ଆ ପିଲା ଥରେ ଯୋଉ ଜିନିଷ ଟାକୁ ଡରିବେ ସିଏ ଆଉ ଜମା ବି ଖାଇବେନି।
ହଁ ପା ମୋ ବଡ ନଣନ୍ଦ କହିଲେ କହିଲେ ଆଉ। ଅ ତାକୁ ଆଜି ଟୋଟାଲ ବୋତଲ ଦେ ନା ତୋଠୁ କ୍ଷୀର ଖାଲି ଉଁ ତା ପାଟିରେ ଖାଲି ମାଡେ। ସେ ଖାଇବ ଯେମିତି। ଏ ବୋପାଲୋ କୁହନି ବୋତଲ ନ ଦେଲାଣୁ ମୋ ଛୁଆ ତ କାନ୍ଦି ବୋବେଇ ମାନେ ପୁରା ସେଦି ପୁରା ଶୁଖିଗଲା ଗୋଟେ ଦିନରେ ଆଉ ମୁଁ କହିଲି ନାଇଁ ନାଇଁ ସିଏ ପଛକେ ହଁ। ଅଁ ହଁ ବା ତା ବାବା ସେଇଠୁ କହିଲେ କହିଲେ ନାଇଁ ନାଇଁ ସେ ବୋତଲ ପଛେ ମୋ ପୁଅ ଖାଉ। ଆଉ ସେମିତି ମୋ କରନି ଉପାସ ରଖିବ ତାକୁ। ଯଦି ନ ଖାଉଛି ଉପାସ ରଖିବ ଏଠୁ ତା ଏକୋଇଶିଆ ପରଦିନ। କେମିତି କେଜାଣି ଭଗବାନଙ୍କ ଦୟାରେ ସେ ଆପେ ଆପେ ମୁହଁ ପୁରେଇ ଖାଇଲା।
ସେତେବେଳକୁ ଟିକେ ଶୁଖି ଆସିଲାଣି ହଁ ଟିକେ ଶୁଖି ଆସିଲା ହଁ ତାପରେ ଯାଇ କି ଯଉ ଅ- ଏବେ ଆଉ ଟୋଟାଲି ଯଉୁଠୁ ନ ବାହାରିଲା ଆଉ ଟୋଟାଲି ବି ବାହାରିଲାନି ହେଟୁ ମୁଁ କହିଲି ଆଉ ଟୋଟାଲେ ବାହାରୁନି ଇଏ ଖାଲି ଖୋଜିବ। ଆଉ ଚିଚି ଖାଇବି ଚିଚି ଖାଇବି ଏମିତି ହବ କିନ୍ତୁ ବାହାରୁନି ତ ଆଉ ଖାଲି ଦେଲେ କଣ ହବ। ଆଉ ଡ ନା ତାକୁ କଣ କଲି ଛଡେଇଦେଲି ଏଇ ପନ୍ଦର କୋଡିଏ ଦିନ ହବ ଆଉ ମାଗୁନାହିଁ।
ହଁ- ହଁ ତମେ ରବିବାରେ ଆଇଁଷ ତାହେଲେ ଖାଉଚ ନା?
କଣ କହିଲେ- ହଁ ରବିବାର୍ ଆମର ସେ ତମର ଖାଆନ୍ତିନି?
ନାଇଁ ମୁଁ ଖାଏ ମୋ ଜା ହେରିକା ଖାଆନ୍ତିନି କେହି।
ଓହୋ।
ନାଇଁ ମୋ ବଡ ଜା ଯିଏ ଜଣେ ସିଏ ରବିଆରେ ଖାଉନାହାନ୍ତି ସାନ ଜା ଯିଏ ସିଏ ରବିଆରେ ଖାଉନାହାନ୍ତି ମୁଁ ଖାଉଚି ଏ ମୁଁ ନା କେତେଦିନ ଗଲେ ମୁଁ ଟିକେ ଶୁ ସନ୍ତୋଷୀ ମା ଗୋଟେ ଉଷା କରିବାର ଅଛି ତ କହିଲି ସେଇ ଶୁକ୍ରବାର ଟା ବନ୍ଦ ହେଇଯିବ। ଶୁକ୍ରବାର ଟା ବନ୍ଦ ହେଇଗଲେ ରବିବାର ଟା ବନ୍ଦ କରିଦେଲେ ହେରା ଗୋଟା ଆଉ ବୁଧବାର ଦିନଟା। କେତେବେଳେ ପଡିବ ନ ପଡିବ ତେଣୁ କରିକି ସନ୍ତୋଷୀ ମା ଉଷା କରି ସାରିକି ଛାଡିଦେବି ଭାବିଚି ଆଉ।
ଓହୋ ଫାଷ୍ଟେ କରିବ ନା କରୁଥିଲ?
ନାଇଁ କରିବି ଫାଷ୍ଟେ ସନ୍ତୋଷୀ ମା ଉଷା କରିବି ଫାଷ୍ଟ କଲେ ଆମ ଘର ପାଖରେ ଜଣେ ଲେଡିଜ୍ ଟେ କରୁ ଛନ୍ତି ଏଯଉ ଝିଅଟେ ତାଙ୍କ ନାଁ ମିିତା ସିଏ କରୁଚନ୍ତି ସେ ଘରେ ପୁରା ସେ ପ୍ରାୟ ସବୁ ଶୁକ୍ରୁବାରେ ସିଏ ମାନେ ଖଟା ବିଲ୍ ନାହିଁ ତ ଡାଲି ଫାଲି କି ଆମ୍- ମାନେ ଟମ୍- ଟମାଟୋ ଜିନିଷ ଗୋଟେ -ଗୋଟେ ୟୁଜ୍ ହିଁ ନାହିଁ।
ଓହୋ ନାଇଁ ଆମର ଏଠି କିଏ କଲେ ମୁଁ କରନ୍ତି।
ଏବେ ନାହିଁ। ବାହାର ଖାଦ୍ୟ ବି ନାହିଁ।
ସନ୍ତୋଷୀ ମା ଓଷା କଣ କେମିତି ମୁଁ ଟିକେ ନହେଲେ କରନ୍ତି। ମୁଁ ତ ଜାଣିନି ସେସବୁ ବିଷୟରେ।
ମୁଁ ବି ଜାଣିନି ତାଙ୍କର ତ ମୁଁ ଜାଣିଚି ଖଟା ହିଁ ଗୋଟେ ଜିନିଷ ବଡ ଆଉ ଗୁଡ ଚଣା ନାଗି ଭୋଗ ହୁଏ କଦଳୀ ଦିଏ।
ନାଗି ଭୋଗ ହୁଏ ବହି ପଢା ହୁଏ ପୂଜା ପାଠ ହବ ବ୍ରାହ୍ମଣ ହୋମ ଲାଷ୍ଟ୍ ଦିନ ହୁମ ହେକା ହବ କରିବି ଏଇଠି ଜଣ କରୁଚନ୍ତି କରିବି ତାଙ୍କ ସାଙ୍ଗରେ ଯେ ଆଉ ସେ କରନ୍ତୁ କଉଦିନ ମାନେ ଏଇଟା ଉଁ- ଭଲ ମାସ ଅନୁସାରେ ହବ। ସୋଳପାଳି ହୁଏ ନା।
ହଁ- ହଁ।
ଷୋଳ ପାଳି ହେଲେ ଭଲ ମାସ ମାନେ ଭଲ କା କାର୍ତ୍ତିକ ମାସ କି ମାଘ ମାସ ଏମିତି ଭଲ ମାସ ଦେଖି ସେମାନେ କରିବେ ହେଇ ଭିତରେ କରିବେ ଆଉ।
ହଁ- ହଁ।
ହଁ ଆଉ ରଜକୁ କଣ ପିଠା?
କଣ କହିଲେ?
ରଜକୁ କଣ ପିଠା?
ହଁ ପୋଡ ପିଠା ମୁଁ କରେ କିନ୍ତୁ ଚକୁଳି ପିଠା ବି ହୁଏ ହଁ। ଚକୁଳି ପିଠା ବି ହୁଏ।
ଚକୁଳି ତ ଆମ ନର୍ମାଲି ଓଡ଼ିଆ ଘରେ ସମସ୍ତଙ୍କ ଘରେ ଆଉ।
ହଁ ଆ ଝିଅ ଝିଅ ଦୁଷ୍ ଦୁଷ୍ଟ ହଉଛି ନା ଏବେ ଆଉ ହଉନି।
ନାଇଁ ଆମ ଘର ପାଖରେ ଜଣେ ଅଛନ୍ତି ତାର ସାଙ୍ଗ ବୋଲି। ମାନେ ବାହାହବା ଝିଅଟେ ବାହାହବାକୁ ହେଇଗଲାଣି କିନ୍ତୁ ଝିଅ ସାଙ୍ଗରେ। ରା ମିଶିକି ସେ ସେ ଏନି ଟାଇମ ଯେତେବେଳେ ଦେଖିବା ସେ ତାଙ୍କରି ଘରେ।
ହଁ।
ସେତେବେଳେ ବର୍ତ୍ତମାନ ବି ସେ ଯେତେବେଳେ ଦେଖିବ ସେ ତାଙ୍କରି ଘରେ ସେ ଘରେ କେତେବେଳେ ମୋ ପାଖରେ ଖାଲି ଆସିବ ଖାଇଦେଇକି ଫେ ତାଙ୍କର ବି ସେ ଖିଆପିଆ ଶୋଇଆ ଖାଲି ରାତିରେ ଖାଲି ତା ବାପା ପାଟି କରିବ ବୋଲି ଯେତିକି ତାକୁ ଆଣୁଛେ ନହେଲେ ନାଇଁ ସେ ଏନି ଟାଇମ ସେ ତାଙ୍କ ଘରେ। ପାଠ ପଢା ବି ଝିଅ ପାଖରେ ଯାଇକି ଟ୍ୟାକ୍ସ କରିଦେଇକି ଆସୁଛି।
ସେ ବି କିଛି ପଢେଇ ଦଉଥିବେ ଆଉ
ହଁ ସେ ପଢ଼ୁନି। ଫାଷ୍ଟ କ୍ଲାସ୍ ପିଲାଟା ମୁଁ ପଢ଼େଇ ଦେଉଛି।
ଓ ହୋ।
ହଁ ହଉ।
ଆଉ ଘରେ ସମସ୍ତେ ହଉ ତାହେଲେ ରଖିଦେ ଆଉ କେତେବେଳେ କଥା ହବ ହେଲା।
ହ ରାତି କି କରିଦବା ଆଉ।
ହଁ ହଁ ହଉ।